ହ୍ୟାଲୋ ହ୍ୟାଲୋ ଆଜ୍ଞା କଣ କରୁଛନ୍ତି ଆପଣ?
ହଁ ଜଳଖିଆ ଖାଇକି ଟିକେ ରେଷ୍ଟ ନଉଛି ଆଉ
କଣ ଜଳଖିଆ ଖାଇଛନ୍ତି?
ଏଇ ରୁଟି ଟିକ କେ ଆଉ ନାଲି ଚା ଅଦା ପକା ଚା ପିଇଚି ଟିକେ ଆଉ।
ଆଉ ଗୋଟେ ବିଷୟରେ ଟିକେ ଜାଣିବାର ଥିଲା ରାମାୟଣ ବିଷୟ ତେରୀ ଯୋଉ ସେ ଯୋଉ ଲଖ ମଣ ଶକ୍ତିଭେଦ ବିଷୟରେ ମୁଁ ଟିକେ ଅବଗତ ହବାକୁ ଚାହୁଁଛି ଆପଣଙ୍କଠୁ ଆପଣ ଯଦି ଜାଣିଛନ୍ତି ମତେ ଟିକେ
ଆଜ୍ଞା ଯେତିକି ଜାଣିଛି ସ୍ୱଳ୍ପରେ ଜଣେଇବି ଆଉ।
କୁହନ୍ତୁ।
ଯୋଉ ଲକ୍ଷ୍ମଣ ଶକ୍ତିଭେଦ କଥା କହିଲେ ସେ ଲକ୍ଷ୍ମଣ ଶକ୍ତି ଭେଦର ମେନ୍ କାରଣ ଟା ହଉଛି ଯେ ଯେତେବେଳେ ସେତବନ୍ଧ ପ୍ରତିଷ୍ଠା ହେଇଥିଲା।
ଆଜ୍ଞା।
ସେଇ ସମୟରେ ଯେହେତୁ ଶ୍ଵେତ ବନ୍ଧ ହେଇଥିଲା। ସେଠିକି ଜଣେ ନୈଷ୍ଟିକ ବ୍ରାହ୍ମଣ ଆସିକି ଏ ବନ୍ଧକୁ ପୂଜା କଲେ ବନ୍ଧର ଶୁଭ କାର୍ଯ୍ୟ ହବ ବୋଲି
ସେଇଥିପାଇଁ ତାଙ୍କୁ ନୈଷ୍ଟିକ ବ୍ରାହ୍ମଣ ନା ବିଶର୍ବାନ୍ ବିଶର୍ବା ଋଷିର ପୁଅ ରାବଣ
ଆଜ୍ଞା।
ତେଣୁ ସିଏ ତାକୁ ସେଇଠିକି ଡକେଇଥିଲେ। ସେଇ ସମୟରେ ହେଇଥିଲା କଣ? ନା ସେତ ବନ୍ଧ ଯେତେବେଳେ ତିଆରି ହେଇଯାଇଥିଲା। ସେ ତ ପ୍ରତିଷ୍ଠା ହବ ନା ପ୍ରତିଷ୍ଠା ହବା ମଧ୍ୟରେ ସେ ହେଇଥିଲା କଣ ନା ରାବଣ ଆସିଥିଲା ପ୍ରତିଷ୍ଠାକୁ ପୂଜା କରିବା ପାଇଁ ସେଇ ପୂଜା କରିବା ସମୟରେ ଯେତେବେଳେ ପୂଜା ରେ ବସିଛନ୍ତି ରାମ ଲକ୍ଷ୍ମଣ ଆଉ ରାବଣ ସେଇ ସମୟରେ କଣ ହେଇଥିଲା ଯେ
ପୂଜା ସମୟରେ ଦେଖିଲେ ଯେ ଲକ୍ଷ୍ମଣ ଗୋଟେ ତୀର
ଜୋ ଜଟା ଦିହରେ ଖୋସିକି ନେଇଛି। କାଳେ ରାବଣ ଆମକୁ ସେଠି ମାରିବ
ଆଜ୍ଞା।
ଇଏ ମନରେ ଭାବନା ରଖି ସିଏ ସେଠିକି ଗୋଟେ ତୀର ନୁଚେଇ କି ନେଇଥିଲା।
କିଏ ଲକ୍ଷ୍ମଣ ଲୁଚେଇକି ନେଇଥିଲେ ସେ ସେରଡକ
ସେଇ ସମୟରେ ରାବଣର ଲକ୍ଷ୍ୟ ପଡିଯାଇଛି ତୀର ଉପରେ
କିନ୍ତୁ ରାମ ବି ଜାଣିନଥିଲେ ରାମ ବି ଜାଣିନଥିଲେ ସେ ନେଇକି ଯାଉଚନ୍ତି ବୋଲି ଲୁଚେଇକି।
ରାମ ଜାଣି ନାହାନ୍ତି। କିନ୍ତୁ ଲକ୍ଷ୍ମଣ ନୁ କପଟରେ ଗୋଟେ ନୁଚେଇକି ନେଇଚି। କାଳେ ଆମକୁ ମାରିବେ ଯେହେତୁ ପୂଜା ଜାଗାରେ କୁ ଯାଉଛନ୍ତି ଆଉ ସିଏ କଣ ଧନୁତୀର ନେଇକି ଯିବେ।
ନାଁ
କିନ୍ତୁ ଲକ୍ଷ୍ମଣ ଗୋଟେ ନୁଚେଇକି ନେଇଥିଲେ। ସେଥିପାଇଁକା ରାବଣଙ୍କର ନଜର ପଡିଗଲା ତି ର ଉପରେ କହିଲା ଏଠିକି ତ ମତେ ନିମନ୍ତ୍ରଣ କରିସିନ୍ତି ପୂଜା କରିବା ପାଇଁ। ଆଚ୍ଛା ତୀର ଟା କାଇଁ ଆଣିସିନ୍ତି। ରାବଣ ସେଇଠୁ ଲକ୍ଷ୍ମଣଙ୍କୁ କହିଲା ଦେଖ ଲକ୍ଷ୍ମଣ ମୋତେ ତମେ ନିମନ୍ତ୍ରଣ କରିଚ। ମୋତେ ନିମନ୍ତ୍ରଣ କରିକି ମତେ ମାରିବା ଚକ୍ରାନ୍ତ ରେ ତୁ ଗୋଟେ ତୀର ନେଇକି ଆସିଛୁ।
ଆଜ୍ଞା
ଏଇଟା ଗୁରୁନିନ୍ଦା ତେଣୁ ତୁ ଏ ଯୋଉ କର୍ମ କରିଚୁ
ଏ କର୍ମ ଆଜ୍ଞା
ରାବଣ କହିଥିଲା ଶ୍ଵେତବନ୍ଧ ପ୍ରତିଷ୍ଠା ବେଳେ ସେଇଠୁ ପୂଜା କାର୍ଯ୍ୟ ଯେତେବେଳେ ସରିଗଲା ଏମାନେ ସବୁ ଯୁଦ୍ଧ୍ୟ ପାଇଁକା ପ୍ରସ୍ତୁତ ହେଲେ। ତେ
ନାଇଁ ମୁଁ ଗୋଟେ କଥା ବୁଝିପାରୁନି ଯୁଦ୍ଧ ଯଦି କରିବାର ଥିଲା ତ ରାବଣଙ୍କୁ କଁ ପାଇଁ ଡକା ହଉଥିଲା
ରାବଣ ପା ତା ବନ୍ଧ ପ୍ରତିଷ୍ଠା କରିବା ପାଇଁ ସେ ବନ୍ଧ ଟା ପ୍ରତିଷ୍ଠା ହେଲେ ତ ତା ଉପରେ ସୈନ୍ୟ
ଆଜ୍ଞା କିନ୍ତୁ ରାବଣ ସପୋର୍ଟ କରୁଥିଲା ଏଇ ବନ୍ଧ ହବ ବୋଲି ଆଜ୍ଞା
ଏମାନେ ରାମ ଲକ୍ଷ୍ମଣ ଆଉରି ବାନର ସେନା ସବୁ ମିଶିକି ବନ୍ଧ ଟିକି ସମ୍ପୂର୍ଣ୍ଣ କରିଥିଲେ। ସେଇ ବନ୍ଧ ଟା ଯୋଉ ତିଆରି ହେଇଥିଲା ସେଥିରେ ଗୋଟେ ମାହାତ୍ମା ଲୁଚି ରହିଚି।
କଣ କହୁନାହାନ୍ତି।
ଯେ ଗୋଟେ ଗୁଣ୍ଡୁଚି ମୂଷା ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିବା ପାଇଁ ଯାଇ ପାଣିରେ ବୁଡି ବାଲି ଉପରେ ଗଡ଼େ
ହଁ
ତା ଦେହେରେ ଯୋଉ ବାଲି ନାଗେ ସେ ବନ୍ଧ ଉପରେ ଆସିକି ଝାଡି ଦିଏ।
ହ ହ ରାମଚନ୍ଦ୍ର ଦେଖିଲେ ସାଧାରଣ ଗୁଣ୍ଡୁଚିମୂଷା ଟିଏ ମତେ ସାହାଯ୍ୟ କରୁଚି ମତେ ସାହାଯ୍ୟ କରୁଚି।
ସିଏ ତାକୁ ଧରିକି ଆଉଁସି ଦେଲେ। ଆଉଁସି ଦବା ମଧ୍ୟରେ ତା ପିଠିରେ ତିନି ଗାର ପଡିଗଲା। ତିନି ଗାର ପଡିଯିବା ମଧ୍ୟରେ ଆମେ। ବର୍ତ୍ତମାନ ଯେତେ ଗୁଣ୍ଡୁଚିମୂଷା ଆପଣ ଦେଖିବେ। ସବୁ ଗୁଣ୍ଡୁଚିମୂଷା ପିଠିରେ ତିନିଟା ଗାର
ମାନେ ସେଇ ଦିନ ଠାରୁ ଗୁଣ୍ଡୁଚିମୂଷା ଦେହରେ ଗାର
ଗାର ପଡ଼ିକି ରହିଛି। ସେଇ ଗାରଟାକୁ ମନାଯାଏ ଯେ ଏଇଟା ରାମ ଲକ୍ଷ୍ମଣ ସୀତାଙ୍କର ଗାର।
ଓହୋ
ସେଇ ଦିନଠୁ ମନାଯାଏ।
ଆଞା।
ତେଣୁ ଯେତେବେଳେ ଯୁଦ୍ଧକ୍ଷେତ୍ରକୁ ଯାଇଛନ୍ତି। ସେଇ ଯୁଦ୍ଧକ୍ଷେତ୍ର ସମୟରେ ହେଇଛି କଣ? ନା ଯୁଦ୍ଧ ଆରମ୍ଭ ହେଇଛି।
ଯୁଦ୍ଧ ଆରମ୍ଭବା ଭିତରେ ଆ ପ୍ରଥମେ ବାନର ସେନା ମାନେ ଆସିକି ରାବଣ ସହିତ ଯୁଦ୍ଧ କରିଛିନ୍ତି। ଯୁଦ୍ଧ କରିବା ସମୟରେ ବାନର ସେନା ପରାସ୍ତ ହୋଇଛି।
ପରାସ୍ତ ହେଇଗଲେ ରାବଣ ର।
ରାବଣ ପାଖରେ ପରାସ୍ତ ହେଲେ ଭାନର ସେନା ଯାହା ଫଳରେ କି ରାମଚନ୍ଦ୍ର ଭାବିଲେ ଏ କି ମାୟାବୀ ଯେ ମୋ ବାନର ସେନାକୁ ପରାସ୍ତ କରିଦେଲେ। ସେଇ ସମୟରେ କଣ ହେଇଛି ଏଇ ଯୁଦ୍ଧ ଯେତେବେଳେ ଚାଲିଥିଲା।
ଆଜ୍ଞା ସେଇ ସମୟରେ ବାନରସେନା ଯିବା ପରେ।
ଲକ୍ଷ୍ମଣ ଆଗକୁ ଆସିଥିଲେ। ଲକ୍ଷ୍ମଣ ଆଗକୁ ଆସିବା ଭିତରେ ଯେତେବେଳେ ରାବଣ ତାଙ୍କର ଶକ୍ତିମୟୀ ଉମ୍ ତୀରକୁ।
ସହାୟ କରିବାକୁ ଚେଷ୍ଟା କରିଥିଲେ, କଣ ରାବଣର ଗୋଟେ ଶକ୍ତିବୈ। ତିରକୋଣ
ଶକ୍ତି ମହାଶକ୍ତି। ସେ ସେ ଯୋଉ ତୀରଟା ସିଏ ହଉଛି ମହାଶକ୍ତି। ତା ଦେହରେ ବହୁତ ଇଏ ବଳ ଅଛି ସେ ଶକ୍ତିରେ। ସେ ଶକ୍ତିଟାକୁ ଯେତେବେଳେ ପ୍ରୟୋଗ କରିବାକୁ ବାହାରିଥିଲେ। ସିଏ ବିଭୀଷଣକୁ ମାରିବା ପାଇଁ ଯେ ବିଭୀଷଣ ଯୋଗୁଁ
ଟିକେ ରହିଲ ମୁଁ କହିଲି ଏଇ ଯୋଉ ତୀରଟା ବାହାର କରିଥିଲେ ବିଭୀଷଣକୁ ମାରିବା ପାଇଁ ରାବଣ
ବିଭୀଷଣ ଯୋଗୁଁ ଏତିକ କାଣ୍ଡ କାରଖାନା ହଉଛି ବୋଲି ସିଏ ବିଭୀଷଣକୁ ମାରିବା ପାଇଁ ପ୍ରସ୍ତୁତ ହୋଇଥିଲେ।
ଆଜ୍ଞା।
ଯୋଉ ସମୟରେ କି ମହାଶକ୍ତି କି ସେ ପ୍ରୟୋଗ କରିଛନ୍ତି। ସେଇ ସମୟରେ ଲକ୍ଷ୍ମଣ ବିଭୀଷଣ ଆଗକୁ ସାମ୍ନାକୁ ପଳେଇ ଆସିଥିଲେ।
ହୁଁ ହୁଁ।
ଯାହା ଫଳରେ କି ସେ ତୀର ଟା ବିଭୀଷଣ ଦିହେରେ ନବାଜି
ମୁଣ୍ଡରେ ବାଜିଛି ଆଉ ଗୋଟେ କଥା ଥା ଡାଉଟ ଅଛିଟି ବିଭୀଷଣ ତ ରାବଣଙ୍କ ଭାଇ ସିଏ କେମତି ଆଙ୍କ ପଟେ ହେଲେ।
ହଁ ସେ ଠିକ କଥା। ସିଏ ହଉଛି କଣ ଯେତେବେଳେ ସୀତାକୁ ରାବଣ ଚୋରି କରିକି ଲଙ୍କାରେ ରଖିଲେ
ଆଜ୍ଞା।
ବିଭୀଷଣ ଯେହେତୁ ରାବଣର ବଡ ଭାଇ ସିଏ ତାଙ୍କୁ ସାନ ହିସାବରେ ତାଙ୍କୁ ବୁଝେଇଲା। ଦେଖ ଭାଇ ସୀତା ହଉଛନ୍ତି ଜନକ ନନ୍ଦିନୀ ତାଙ୍କୁ ଆଣିକି ଇଏ ଲଙ୍କା ପରେ ରଖିବା ଟା ଆପଣଙ୍କର ଏଇଟା ଶୋଭା ପାଉନି। ରାବଣ ଭାବିଲା ତୁ ସାନଟା ହେଇକି ମୋତେ ଉପଦେଶ ଦେଉଛୁ। ସିଏ କହିଲା ଦେଖ ଭାଇ ମୁଁ ଉପଦେଶ ଦଉନି ଯୋଉଟା ପ୍ରକୃତ କଥା ମୁଁ ସେଇଗୁଟାକ କହୁଛି।
ଏଇଆା ଶୁଣିବା ମା ତ୍ରେ ବିବିଷଣ କୁ ରାଗରେ ପଦାଘାତ କଲା। ଯାହାଫଳ କି ଗୋଇଠା ମାରଲାା। ଗୋଇଠା ମାରିକି କହିଲା ତୁ ଯା ଫଳରେ କି ମୋ ଲଙ୍କାରୁ ତୁ ବାହାରି ଯା।
ଓ ତାଙ୍କୁ ବାହାର କରିଦେଲେ?
ଲଙ୍କାରୁ ବାହାରିଯା ମୋ ସାମ୍ନାରେ ଆଉ ରହନେ। ସେଇ ଦିନ ଠାରୁ ସେଇ ଦିନ ଠାରୁ ସିଏ ଯାଇକି ରାମଙ୍କ ପାଶେ ଯେତେ ଯେତେବେଳେ ଶରଣ ପଶିବାକୁ ଗଲା
ଆଜ୍ଞା।
ଲକ୍ଷ୍ମଣ ଦେଖିଲା ଇଏ ବୋଧେ ଆଇଛି ଆମକୁ ମାରିବାକୁ। ସିଏ ସେଇଠୁ ତାକୁ କଣ କଲେ ନା ଇଏ କହିଲା ନାଇଁ ମୁଁ ମାରିବାକୁ ଆସିନି ଏଇଭଳି ପରିସ୍ଥିତି ମୋର ହେଇଛି।
ଲକ୍ଷ୍ମଣଙ୍କୁ ଜଣେଇଲେ।
ଲକ୍ଷ୍ମ ରାମ ଲକ୍ଷ୍ମଣ ଣଙ୍କୁ ଜଣେଇଲେ। ରାମ ଲକ୍ଷ୍ମଣ କହିଲେ ଯଦି ଏ କଥାଟା ସତ ତ ତାହେଲେ ତୁ ସତ୍ୟ କରିବୁ ଚାଲ୍। ସିଏ ଗଲେ ସତ୍ୟ କରିବାକୁ ବିଭୀଷଣ ସତ ତ୍ଯ କରି କହିଲା ଯେ ମୁଁ କୌଣସି ମନ୍ଦ ଉଦ୍ଦେଶ୍ୟରେ ଆସିନି। ମୋ ଜୀବନ ବଞ୍ଚେଇବା ପାଇଁ ଆସିଚି। ତେଣୁ ଆପଣ ଗୋଟେ କାମ କରନ୍ତୁ ମୋତେ ଏଇ ଠାରେ ରଖନ୍ତୁ। ଯାହା ହଉ ତୁମ ସାଙ୍ଗେ କଥା ହେଇ ବହୁତ ଭଲ ଲାଗିଲା।
ଆଜ୍ଞା ମୁଁ ବି ଜାଣିବାକୁ କିଛି ପାଇଲିି ଆପଣଙ୍କ ଠାରୁ ଆପଣଙ୍କୁ ବହୁତ ବହୁତ୍ ଧନ୍ୟବାଦ।